ହ
ଆଜ୍ଞ ନମସ୍କାର। ଲୋ ଆ ନମସ୍କାର।
ନମସ୍କାର।
ରାଧେ ରାଧେ।
କଣ କହିଲେ?
ରାଧେ ରାଧେ।
ରାଧେ ରାଧେ। ଆପଣଙ୍କର ଅଧେ ଆମର ଅଧେ।
ନା ଆପଣ ପୁରା ରଖି ଦିଅନ୍ତୁ।
ସେମିତି କଲେ ଠାକୁର ଦେବେନି।
ଦେବେନି ତାହେଲେ ହଉ ଠିକ ଅଛି ଆପଣ ଫିଫ୍ଟି ମୋର ଫିଫ୍ଟି ଆଉ।
ହଁ ଅଧା ଅଧା ହେଲେ ଠାକୁର ଦେବେ।
ଆଜ୍ଞା, ଆଜ୍ଞା। ଆଉ ସ୍ନାନ ପୂର୍ଣ୍ଣିମା ଗଲା ଦେଖିବାକୁ ଯାଇଥିଲେ ନା ପୁରୀ?
ନାଇଁ ଯାଇନି।
ଗଲେ ନାଇ।
ଗଲିନି
ଭଲ ହେଇଚି ଆପଣ ଯାଇନାହାନ୍ତି। ନହେଲେ ନା ନା ଭଲ ହେଇଚି ଆପଣ ଯାଇନାହା କାରଣ ଏବେ ଯିବେ ଯଦି ବହୁତ ପ୍ରୋବ୍ଲେମ୍। ଅ, ରହିବା, ଖାଇବା, ପିଇବା, ପୁଣି ଲୋକ ପୁଣି ଏତେ ଲୋକ ଯେ ଦେଖି ବି ପାରିବେନି ଭଲ ସେ ଟିକେ।
ହଁ ଟିକେ ଲୋକ ପ୍ରବ୍ଲେ ପ-ପ୍ରୋବ୍ଲେମ୍ ନନେ ଆଉ କିଛି ନାହିଁ।
ଲୋକ ପ୍ରୋବ୍ଲେମ୍ ଏବେବି ଏବେ ଏତେ ନାହିଁ। କିନ୍ତୁ ଠିକ ରଥଯାତ୍ରା ଟା ପୁରା ର ଥ ଯାତ୍ରା ତ ଆଉ ସେଇ ଦିନ ଲୋକ ତ ପ୍ରୋବ୍ଲେମ୍। ପ୍ରବ୍ଲେମ୍ ତାପରେ ପୁଣି ଲୋକ ଉପରେ ଚଢା ସିଏ ପୁଣି ମ-ମା ମାଡ ଗୋଳ ସିଏ ପୁଣି ଯୋଉ କେସ୍ ବାସ୍ ସିଏ ଭାଇ ଅଲଗା ପ୍ରକାର।
ହଁ।
ଆପଣ କେବେ ଯାଇଚନି ନା, ପୁରୀ କେବେ ଯାଇଚନି ନା ମାନେ ର ଥରେ ଥରେ ନାଁ ରଥଆତ୍ରାରେ।
ହଁ ମ ରଥଯାତ୍ରାରେ ଥରେ ଯାଇଥିଲି ଛଅ ଦିନ ରହିକି ଆସଚି ସବୁ ଦେଖିକି ଆସିଚି। ଆଉ ଥରେ ସାଙ୍ଗ ଘର ସହିତ ତାଙ୍କ ଘର ସ ତ ଥର ଯାଇଥିଲି ଆଉ ଥରେ ବି ଯାଇଥିଲି।
ନନେ ରଥଯାତ୍ରା ଟାଇମ୍ ଟାରେ ଗଲେ ଟିକେ ପ୍ରୋବ୍ଲେମ୍ ନହେନେ ଆଉ ଯେତେବେଳେ ବି ଯିବେ ପୁରା ଫାଙ୍କା ପୁରା ଠିକ୍ ଠା ଦେଖି ଆଉ ଟିକେ କିନ୍ତୁ ଲୋକ ଠାକୁରଙ୍କୁ ଦେଖିବା ଟିକେ ମାନେ କଷ୍ଟ ନହେଲେ କିନ୍ତୁ ଆଉ ସବୁ ଠିକ ଠାକ୍।
ଆ ରଥଯାତ୍ରା ବେଳେ ଦେଖିବାର ସେ ବି ସେ ଖୁସିଟା ଗୋଟେ ଅଲଗା ପ୍ରକାର ଖୁସି।
ଏ ଖୁସି ଅଲଗା ପ୍ରକାର ପୁଣି ସେ ପାଇଁ ତା ପାଇଁ ପୁଣି ଗୋଟେ ସୌଭାଗ୍ୟ ଫୁଣି ଦରକାର।
ହଁ ମତେ ବେଶୀ ଭଲ ଲାଗେ ମୁଁ ଯେ ର ମୁଁ ଭା ବିଲେ କି ମୁଁ ଛଅ ଦିନ ରହିକି ଆସଚି।
ହଁ ଜଣା ବି ପଡ଼ିବନି ଆପଣ ଏ ମାନେ ଏତେ ଟାଇମ୍ କ୍ୱାଡ଼େ କଁ ପଳେଇବ ଆପଣ ଜାଣି ବି ପାରିବେନି।
ହଁ। ଆପଣ ଯାଉଚନ୍ତି କେତର?
ପୁରୀ କା ଯଇଚି ପାଞ୍ଚ୍ ସାତଥର ଖଣ୍ଡର ପାଖାପାଖି ଗଲିଣି।
ଯା ହେଉ।
ଏ ରିସେନ୍ ଯାଇ ରିସେନ୍ ଯାଇଥିଲି। କେବେ ତଥାପି ନଭେମ୍ବର ସେ ନଭେମ୍ବର ଡିସେମ୍ବଡ଼ ଆଡ଼ୁ ଯାଇଥିଲି ବୋଧେ। ନଭେମ୍ବର ଡିସେମ୍ବର ନାଁ ହଁ ନଭେ ନାଁ ଜାନୁଆରୀ ଫେବୃୟାରୀ ଏମିତି କଣ ଯାଇଥିନି କିନ୍ତୁ ଏଇ ରିସେଣ୍ଟଲି ଯାଇଚି।
ତାରିଣୀ ପାଖୁ ଯାଇଚନ୍ତି ନାଁ?
ଉଁ ତାରିଣୀ ତ ଏଇ ରଜ ରଜ ଥାର୍ଡ଼୍ ଦିନ ହିଁ ଯାଇଥିନି ତାରିଣୀ। ଏଇ ବର୍ଷ ରଜ ଥାଡ଼ ଏନ୍ ନାଁ ନାହିଁ ସତ ଧାର ରଜରେ ଗଲି ବିଶ୍ଵାସ କରନ୍ତୁ ଏତେ ଭିଡ଼ ମୁଁ ମରି ଯାଇଥାନ୍ତି। ମାନେ ଏତେ ଭିଡ଼ ଯୋଉ ଗରମ ତ ଗରମ ଗାଡ଼ି ଯୋଉ ଆପଣ ଯୋଉ ଲେପ୍ଟ୍ ସାଇଡ଼୍ ରୁ ଯୋଉ ବଙ୍କିବେ ଠା ମନ୍ଦିରକୁ ଯିବା ପାଇଁ ମାନେ ସେଉଠୁ ଲାଇନ୍ ଲାଗିଚନ୍ତି। ପୁରା ମାନେ ବସ୍ ଟାଣ୍ଡ୍ ସରିଲା ପର୍ଯ୍ୟନ୍ତ ପୁରା ସେପଟେ ଗୋଟେ ପେଟ୍ରୋଲ୍ ଟାଙ୍କ ପାଖାପାଖି।
ଆଚ୍ଛା।
ମାନେ ମୁଁ ବୁଲେଟ୍ ଚଲଉଚି ତିନି ଜଣ ଆମେ ବସିଚୁ ମାନେ ଗାଡ଼ି ଚଲେଇବା ଏ ଅବସ୍ଥାରେ ନାହିଁ। ଝାଳ ତ ଝାଳ ବୋହୁଚି ପୁଣି ଏ ଯୋଉ ଗରମ ସିଏ ଫୁଣି କିଏ ଗୋଟେ ହନ୍ ବସ୍ ଯାଉଚି କିଏ ହ ହନ୍ ମାରେ କାର୍ ହର୍ଣ୍ଣ ମାନେ ଲୋକ ଯାଉଚନ୍ତି କେତେ ଗହଳି ମାନେ ଚାଲି ବି ପାରିବନି ଏଉଟେ।
ହୁଁ।
ବୋହୁତ ଗସ୍ତରେ ଠାକୁରଉଁ ମାଙ୍କୁ ତ ଦର୍ଶନ କରିପାଇନୋଉ କିନ୍ତୁ ଆମେ ଯାଇଥିନୁ ତଥାପି ବାରଟା ଆ ଗୋଟେ ହେଇଯିବ ମାଙ୍କୁ ତ ଦର୍ଶନ କରିପାଇଲୁନୋଉ କିନ୍ତୁ ଏଇଯା ଅଛି ନାଁ ଠାକୁରଙ୍କ କତିକି ଯାଇଥିନୁ। ବାହାରୁ ବାହାରୁ ଫ ଫଟ ଫଟ ଉ ଫଟ ବି ଉଠେଇ ପାଇଲୁନୋଉ ଏତେ ଗରମରେ ପୁରା ସେ ପ କାଟା ପୁରା ତାତି ଯାଇଚି ମାନେ ଛିଡ଼ା ବି ହେଇ ହୋଉନି। ତଥାପି ଲୋକଙ୍କ ପାଇଁ ଟିକେ ସୁବିଧା କରିଥିଲେ କଣ ମାନେ ର ଟେନ୍ ଟାଇପ୍ ର ଟିକେ ମାରିଥିଲେ ଯେମିତି ପୁରୀରେ ଯେମିତି ମରା ହେଇଚି ଲୋକଙ୍କ ପାଇଁ ଯେମିତି ମନ୍ଦିର ପ୍ରବେଶ କରିବା ପାଇଁ ସେମତି ହେଇଥିଲା ତଥାପି ଏତେ ବି କିଛି ସୁବିଧା ନଥିଲା ଯାହା ବି ହେନେ ତ ଗରମ ତ ହବ ତାକୁ କି ଆଉ ରଖିପାରିବ?
ବେଶ
ଆମେ ସେ ମଝି ରଜ ଦିନ ବାହାରିଥିଲୁ କିନ୍ତୁ ଆମ ଗାଡ଼ିଟାରେ ଏ ତେ ଜଣ ହେଇଗଲେ ଯେ ଏଁ ପିଇସି ଝିଅ ପିଇସି ଏମତି ସମତେ ହେଇଗଲେ ଯେ ସେଥିଲାଗି ଆଉ ଟାଇମ୍ ହେଲ୍ ମାନେ ଜାଗା ହେଲାନି ବୋଲି ଆଉ ଗଲୁନୁ।
ହଁ ବୋଲର୍ ରେ?
ନାଇଁ ଏଣ୍ଡିକି ରେ
ଏଟିିକାାରେ ହ
ସେଠୁ ଆଉ ଗଲୁନୁ ଏବେ ହି ବାହାରିଛୁ ଯିବୁ ବୋଲିକି ଏ ରବିବାର ଦିନ ଯିବୁ
ନା ମଙ୍ଗଳବାରଆ ଯଣ ହାରିଣୀବାର
କଣ କହିଲେ
ମଙ୍ଗଳବାର ଦିନ ଯାଆନ୍ତୁ ମା ତାରିଣୀଙ୍କ ବାର ଗଲେ ଭଲ ଆଉ
ସଣ୍ଡେ ରେ ଟିକେ ଛୁଆଙ୍କର ସ୍କୁଲ ଛୁଟି ନା ସେ
ହଁ ହଁ ସ୍କୁଲ ସ୍ ଛଟି ନ ହଁ ହଁ
ହୁଁ
ବୁକ୍୍ସ ପଚଛ
କଣ କହିଲେ
କୋଉ କ୍ଲାସ ରେ ପଢୁଛନ୍ତି
ସେ କଲେଜ ରେ ପଢିଛନ୍ତି ଆଉ କଲେଜରେ ଆଉ ଜଣେ ପଢୁଛି କେତେ ଷଷ୍ଠ ନା ଷଷ୍ଠରେ
ଦଡୋନେନ୍ ହ୍ୟାଲୋ
କଣ କହିଲେ?
ଯୋଉ ଛୁଆ କୋଉ କୋଉ କ୍ଲାସ ରେ ପଢୁଛନ୍ତି?
ଝିଅ?
ତମର କଣ ପୁଅ ନା ଝିଅ?
ପୁଅ ଅଛି ଜଣେ ଝିଅ ଅଛି ପୁଅର ଏବେ ଏଇ ଟେନ୍ଥ ପରୀକ୍ଷା ଏଗଜାମ୍ ଦେଲା। ଆଉ ଝିଅ ଗୋଟେ ପଢୁଛି ଷଷ୍ଠରେ ଆଉ ଗୋଟେ ଝିଅର ଆମର ପ୍ଲସ ଥ୍ରି।
ପ୍ଲସ ଥ୍ରି ଟା ଆ ପ୍ଲସ ଥ୍ରି ଟା ଯଦି ଯିବେ ତାହେଲେ ସେଇ ଷଷ୍ଠ ଯିଏ ପଡୁଛି ତାର କଲ ସ୍କୁଲ ଟା ଛୁଟି ହେଇଯିବ, ଆଉ ଯିଏ ପ୍ଲସ୍ ଥ୍ରୀ କରୁଛନ୍ତି ତାଙ୍କର କଲେଜ
ଏଇ ପୁଅ ପଳେଇବ ତ ହଷ୍ଟେଲ ପଳେଇବ ତ। ସେଥିଲାଗି ଅଛି ଯେ ଦଶ ତାରିଖ ଦିନ ସେ ପଳେଇବ।
କୋଉଠି କୋଉଠି ପଢିବ କୋଉଠି, ଆଛା କୋଉ କଲେଜ?
ଟାଉନ ରେ ସେ ଗୋଟେ କଣ ନୂଆ କଲେଜଟା ସେଇଟା ଆଉ ଖିଆଲ ନାହିଁ।
ଟାଉନ୍ ଟାଉନ୍ ପ୍ରାଇଭେଟ କଲେଜରେ?
ହଁ ହଁ ପ୍ରାଇଭେଟ୍ ର।
କଣ ପଢ଼ିବ କଣ ସାଇନ୍ସ ନା ଆର୍ଟ୍ସ?
ସାଇନ୍ସ ପଡ଼ିବ।
ସେ ତାହେଲେ ସେ ତାହେଲେ ଡକ୍ଟର ହେଇକି ବାହାରିବ, ହଉ ଆଉ।
ହଁ ହବ ଭଗବାନ କିନ୍ତୁ କର୍ତ୍ତବ୍ୟ କରି ଚାଲିବା ଆଉ।
ହୁଁ। ତାର ଜମା ଇଚ୍ଛା ନାଇଁ ସେ କହୁଛି, କୁଆଖିଆରେଇ ଏଇ ଯୋଉ ହାଇଟେକ୍ ଫାଇଟେକ୍ ରେ ରହିବା ପାଇଁ। କିନ୍ତୁ କୁଆଖୀଆରେ ଟିକେ ଆମର ଠିକ ହଉନି ସେଠି।
ସେଠି ସେଠି ପଢାନ୍ତୁନି ସେଠି ପଢାନ୍ତୁନି ସେଠି ଭଲ ନୁହଁ।
ଏଠି ଆମର ପଡୁଛି ହାଇଟେକ୍ ରେ ଆମର ଗୋଟେ ଛୁଆଟେ ଅଛି ତ, ସେଥିଲାଗି ମୁଁ ଇଏ ନାଇଁ।
ହଁ ନା ମୁଁ ଯେତିକି ଜାଣିଛି ମୋ ସାଙ୍ଗ ଗୋଟେ ଥିଲା। ମାନେ ମୁଁ ବି ନିଜେ ବି ସାଇନ୍ସ ପଢିଛି, ମୋର ଏବେ ସିନା ପ୍ଲସ ଥ୍ରି ମୁଁ ବି ନିଜେ ସାଇନ୍ସ ପଢ଼ିଛି। ସେଠି ମୋ ସାଙ୍ଗଟା ଏତିକି କହିଲା କି ଆମ ହାଇଟେକ୍ କଲେଜ ଏମିତି। ଠିକ ଠାକ ଅଛି କଲେଜ କିନ୍ତୁ ଏତିକି କଣ ପାଠ ପଢା ପାଇଁ ଟିକେ ସିଟ କରିଦେଇଛନ୍ତି ସେଟା ତ ଭଲ। କିଛି ନାହିଁ କିନ୍ତୁ ଲେଖଉଛନ୍ତି ପ୍ରବଳ ମୁଁ ଲେଖଉଛନ୍ତି ପାଇଁ? ହଁ ପ୍ରାକ୍ଟିକାଲ ଅଛି ତମର ପ୍ରାକ୍ଟିକାଲ କରେଇବ ଆଉ ତମର ଏଗଜାମ ଦବା ବେଳେ ଏଗଜାମ ଏ ଏତେ ଲେଖିବେ କଣ ଫିଜିକ୍ସ କେମିଷ୍ଟ୍ରି ଲେଖୋଉଚନ୍ତି ମାନେ ଅଲଗା ପ୍ରକାର ଲେଖୋଉଚନ୍ତି। ଛୁଆ ଲେଖିବ କେତେବେଳେ ପଢିବ କେତେବେଳେ? ଆ ମୁଁ ପା ସେ ନା ନା ସେଇ ସାଇନ୍ସ ମୋ ସାଙ୍ଗ ବି ସାଇନ୍ସ ନେଇ ଥିଲା ମୁଁ ବି ସାଇନ୍ସ ନେଇଚି ମୁଁ ଜାଣିନେଇଁ ପୁଣି ତ ସିଏ ପୁଣି ଜାଣଦେଲା କେମିତି କି ତାଙ୍କ କଲେଜ ପୁଣି ଏତେ ଲେଖେଉଚି କଣ ପାଇଁ? କୋଉ କଲେଜ ତ କାଇଁ ଲେଖୋଉନି। ମାନେ ଦେଖନ୍ତୁ ଆପଣ ନିଜେ କୁହନ୍ତୁ ଆପଣ ଯଦି ଏତେ ସମୟ ଯଦି ଲେଖିବେ, ଏତେ ସମୟ ଯଦି ପ ଉ ଲେଖିଲେଖି ଯୋଉରା ଟାଇମ୍ ଟା ୱେଷ୍ଟ କରିବେ ଫୁଣି ପଢିବା ଫୁଣି ତ ଟାଇମ୍ ଦରକାର ନା ନାଇଁ?
ହଁ ହଁ ହଁ।
ହଁ ନହେଲେ ଲେଖିନିଅ ହଁ ଲେଖେଇବା ବି ଭଲ କିଛି ନହିଁ ଲେ ସିଏ ବି ଭଲ ଏଇଟା କଣ କପି ହେଇଚି ନା ଜଣକ କତୁରୁ ଦେଖିକି ଲେଖିଦବ ହାତ ସ୍ପିଡ୍ ଥିବା ଦରକାର ଏମିତି ତ ନାଇଁ ନା। ଏଟା ତ ବୋର୍ଡ ନା କାଉନସିଲ ନା। ଏ ଆଉ କପି ତ କରିପାରିବନି। ଯାହା ବି ହେଲେ ତମକୁ ମନରୁ ଲେଖିବାକୁ ପଡିବ ଯାହା ବି ହେଲେ ହୁଁ।
ଆପଣ କଣ ହଷ୍ଟେଲରେ ଥିଲେ?
ନା ନା ମୁଁ ଅମ୍ ମୁଁ ପଢୁଥିଲି ରେସିଡେନସିଆରେ ତାପରେ ମୁଁ ହଷ୍ଟେଲରେ ଥିଲି କିନ୍ତୁ ଆମ ଘର ପାଖରୁ କଲେଜଟା କେତ ଦେଢ ଅ ତିନି କିଲୋମିଟର ହବ ଦି କିଲୋମିଟର ନା ତିନି କିଲୋମିଟର। ମୁଁ ଯଦି କେତେବେଳେ ବାଇକ ନେଇକି ପଳଏ କେତେବେଳେ ସାଇକେଲ ନେଇକି ପଳଏ ଆଉ।
ଆଚ୍ଛା।
ହୁଁ ଆମ କଲଜେ ପାଖରେ। ଆଉ ମୁଁ ବି ସେଇ ଯାଜପୁର ରୋଡରେ ପଡଥୁଲି। ଆପଣଙ୍କର ଘଳ ହରିପୁରୁ ମୋର ଏଇ ଯାଜପୁର ରୋଡ ଆଉ କୋରେଇ ଜାଣିଥିବେ। କୋରେଇ ହଁ ମୋର ସେଇ କୋରେଇ ବ୍ଲକ।
ଆଛା ଆଛା।
ଉଁ ଏଇ ଏଇ ପାଖରେ ତ। ହରିପୁରରେ ଭୋର କୁଞ୍ଜବନ କୁଞ୍ଜ ନା କଣ ହୁଅନ୍ତି ନେଇ ନା ଠାକୁର। ହଁ ହଁ ସିଏ ହରିପୁରରେ। ଆମେ ଥରେ ଯାଇଥିଲୁ ସେଇ ଦାଦା ମୁଁ ଯିଏ ଦାଦର ଯି ଦାଦାର ମୋର ଯାଇ ଥିଲି ଯୋଉ ମାର୍କେଟେ ହରିପୁରୁ ଥରେ ତାରି ମୋର ଆଉ ଗୋ ଟେ ସାନ ଭାଇଟା ହବ ଆଉ ଯାଇଥିଲି ବୁଲିବୁଲାକି ଆଇଲି
ଆଚ୍ଛା ଯାତ୍ରା ଦେଖଚନ୍ତି ନା ଦେଖନା
ନା ନା ଯା ଦେଖିବ କିଏ ଆମେ ଯାଇଚୁ ଏତେ ବାଟରୁ ତିରିଶି କିଲୋମିଟର ଆ ଯା ପାଖରେ ଦେଖିବୁ ପୁଣି ଯାହାବି କିଛି ଗୋଟେର ଆଉ ପାଖରେ ହଁ ମାଉସୀ ଘର ହେଇ ନା ଗୋଟେ ରହିଯାଇଥାନ୍ତୁ କିଛି ନାଇଁ କାଇଁ ଖାଲିଟାରେ ରହିବୁ। ସେଟା ଦେଖିଦବ ହଁ ମୁଁ ଯାଇଚି। ହଁ ରା ଯାତ୍ରା ଦେଖିବାକୁ ଭଲ ଲାଗିବ।
ଆମ ଭାଇମାନେ ରୁହନ୍ତି ନା ଭାଇମାନେ ମେମ୍ବର ରୁହନ୍ତି ଆମକୁ ପାସ୍ ଟିକେଟ ମିଳେ। ତା ଆମେ ରଉଁ ତାପ ସେମାନେ ବନ୍ଧୁବାନ୍ଧବ ବି ଆସନ୍ତି ପିଇସି ଝିଅ କି ଅନ୍ୟ ସେମାନେ ଆମେ ତା ଏକାଟିଆ ଯିବେନି ସେମାନେ ବି ଡାକନ୍ତି। ସେଥିଲାଗି ଆମେ ସମସ୍ତେ ଯାଇଁକି ବସୁ ତିନି ଚାରି ରାତିରେ ପ୍ରାୟେ ଦେଖୁ।
ଅହ ହଁ ମତେ ବେଳେବେଳେ ବୋରିଂ ଲାଗେ।
ଯାତ୍ରାରେ?
ବୋରିଂ ଲାଗେ କଣ ନା ଯୋଉ ମୁଁ ମାନେ କଣ ତା ହୋଉ ଯୋମିତି ଯଦିବି ଅଲଗା ଧରନିଅନ୍ତୁ ଗୋଟେ ଗୋ ମାନ ମାନେ ଟିଭି ସିରିଏଲ ଯେମତେ ମତେ ବି ସେମତି ଚିଡାଲାଗେ ଟିଭି ସିରିଏଲଙ୍କ ଓପରେ। ଏ ଯୋଉଠି ପ୍ରୋବ୍ଲେମ ନଥିବ ସେଇଠି ଆଣି କ୍ରିଏଟ କରିଦଉଛନ୍ତି। କିଏ ତାକୁ ଦେବାକୁ ଚାହିଁବ କଣ ପାଇଁ ଚାହିଁବ ତୋର କଣ ତା ଫାଇଦା ଅଛି। ସିଏ ମୁଁ ଦେଖି ଦେଖି ମତେ ଚିଡ଼ା ନାଗେ ମୁଁ କହେ ମୋ ପାଖରେ ଥିଲେ ମୁଁ ତାକୁ ମାରିଦିଅନ୍ତି। ଆ ଦୂରରେ ଅଛି ନା କଣ କରିପାରିବି।
ଯାତ୍ରା ଟିକେ ନିଜେ ଯଦି ଅନ୍ୟ ସାଙ୍ଗସାଥି ସହିତ ଦେଖିବ ଠିକ। ଅଛି ଯଦି ଅନ୍ୟ କାହା ସହିତ ଦେଖିବ ଯେମିତି କି ବାପା ମାଙ୍କ ସହିତ କି ଭାଇ ଫାଇଙ୍କ। କମଫର୍ଟ ଫିଲ୍ ହୁଏନି ଆଉ ଏଇଆ ଆଉ ନ ନାଇ ଆଉ କିଛି ନାଇଁ।
ବ ପିରିୟଡ଼ ଏବେ ହେଲେ ସେମିତି କିଛି ନହିଁ। ଏ ଯାତ୍ରା ବି ମତେ ଦେଖିବାକୁ ଇଚ୍ଛା ନାଁଇ ହଁ ମଲୋଡି ଫେଲୋଡ଼ି ହୁଏ ଟିକେ ଫାଷ୍ଟ ଆଡୁ ଯୋଉ ମେଲୋଡ଼ି ଟା ହୁଏ ସେଇଟା ଦେଖି ଦେଇକି ମୁ ପଳେଇ ଆସେ।
ହୁଁ।
ଆମ ଗାଁ ରେ ଏଇ ବର୍ଷ ଯାତ୍ରା ହେଇଥିଲା ଆମ ଗାଁରେ ନୁହଁ ଆମ ପାଖ ଗାଁରେ ଦିଟା ଯାଙ୍କ ଦି ରାତି। ପୁରା ରାତି ସାରା ଅନିଦ୍ରା ହେଇ ଜ ଆମେ ତିନି ଚାରି ଜଣ ପାଞ୍ଚ ଜଣ ସାଙ୍ଗ। ମଜା କରି କରି ମଜା କରି କରି ମିନିମମ ସକାଳେ ସାତଟା ନ ଆଟା ବଳେ ସାତଟା ପାଖରେ ଆଇଲୁ। ସକାଳୁ ବହୁତ ମଜା କରୁ ମୁଁ ପ୍ରଥମ ବର୍ଷ ସେଇଟି ହିଁ ଯାତ୍ରା ଦେଖିଛି ଏତେ ରାତି ଦି ରାତି ମାନେ। ଅନିଦ୍ରା ଦି ଟା ରାତି ନା ଗୋଟେ ରାତି ବୋଧେ ଅନିଦ୍ରା ହେଇଛି ପୁରା ସକାଳ ପର୍ଯ୍ୟନ୍ତ ଅନିଦ୍ରା ହେଇଛି। ସେ ଫାଷ୍ଟ ରାତିରେ ଅନିଦ୍ରା ହେଇଚି ସେକଣ୍ଡ ରାତିରେ ଏତେ ଭଲ ଲାଗିଲାନି ବୋଲି ରାତିି ଦି ଟା ତିନିଟା ବେଳକୁ ପଳେଆଇଲୁ।
ଆଚ୍ଛା।
ହୁଁ ବେଳେ ବେଳେ କା ଭାଁ ଭଲ ଲାଗେ ଆମେ। ତ ସବୁ ଜାଣିଛନ୍ତି ମଡନ ଛୁଆ ମଡନ ଛୁଆଙ୍କୁ ଆଉ କୁଆଡୁ ଇଏ ହବ।
ଆ
ଯାତ୍ରା ରେ ହଁ ଆମର ଖାଲି ମେଲୋଡି ଦରକାର ଯାତ୍ରା ରେ କିଛି ନାହିଁ।
ହ
ମେଲୋଡ଼ି ଟିକେ ହେଲେ ସଇଲା।
ଅଉ।
ହୁଁ ହୁଁ ।